ହଁ।
ଆଜ୍ଞା ବନ୍ଧୁ ନମସ୍କାର କେମିତି ଅଛନ୍ତି?
ଆ ଆଜ୍ଞା ବନ୍ଧୁ ମୁଁ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି? ଆଜ୍ଞା ବନ୍ଧୁ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି? ଆଜ୍ଞା ବନ୍ଧୁ ମତେ ଶୁଛି ଆପଣଙ୍କୁୁ ଶୁଭା ଯାଉଛି ନୁଏ
ହଁ ଏବେ ମତେ ଶୁବିଲା।
ଆଜ୍ଞା ବନ୍ଧୁ କୁହନ୍ତୁ?
ଆଉ ଖାଇବା ପିଇବା ସରିଲାନି ନା ସରିନି?
ଆଜ୍ଞା ବନ୍ଧୁ ଖାଇବା ରାତ୍ରି ଭୋଜନ ଅଲରେଡି ସରିଗଲାଣି। ଏବେ ରାତ୍ରି ଭୋଜନ ସାରିକି ଆମେ ଶୋଇବାକୁ ଯାଉଥିଲୁ ତ ଆପଣ ମନେ ପକେଇଲେ।
ଆଚଛା କଣ ଆଜି ହେଇଥିଲା ଆପଣଙ୍କର ରାତ୍ରି ଭୋଜନ?
ରାତ୍ରି ଭୋଜନରେ ତ ବିଶେଷ କିଛି ନଥିଲା ସାଧାରଣ ଖାଇବା ଥିଲା ଯେମ ଟିକେ ପରଟା ଆଳୁ ଭଜା ତ ଆପଣଙ୍କର ରାତ୍ରି ଭୋଜନ ସରିଲାଣି?
ଏ ନାଇଁ ଆମର ବି ଆଜି ଖାଇବା ଟିକେ ଡେରିରେ ହବ କାହିଁକି ନା ଆମେ ଆଜି ଭାବୁଛୁ ପ୍ର ସ୍ତୁତ କରିବୁ ଟିକେ ଆଳୁ ପରଟା। ଆଉ ଅଟା ଚକୁଡା ସରିଚି ଆଉ ଆଳୁ ମସଲା ମଧ୍ୟ ବନେଇ ରଖିଛୁ। ଆଉ ଖାଲି ଆମେ ଆଳୁ ପରଟା ବନେଇକି ଆଜି ଟିକେ ଖାଇବା ବୋଲି ଇଚ୍ଛା ହେଲା ତ ସମସ୍ ସ୍ତ ଙ୍କର ଟିକେ କାମ ଥିଲା ମୋର ମଧ୍ୟ ଟିକେ କାମ ଥିଲା ଲୁଗାପଟା ସଫାସଫି କରିବାର ଥିଲା। ତ ସେଥିପାଇଁ ଭାବୁଛି ଏବେ ବନା ଷ୍ଟାର୍ଟ କରିବୁ ବନେଇ ଦେଇଛୁ ସବୁ କିଛି ଖାଲି କରିବାର ଅଛି ଖାଇବାର ଅଛି ଆଉ।
ଠିକି ଠାକେ ଏମିତି ନିଶ୍ଚିତ ଭାବରେ ସ୍ଵାଦିଷ୍ଟ ଲାଗିବ ଆଳୁ ପରଟା ଟା। ତ ଆପଣଙ୍କର ଆଜିକାର ଦୈନନ୍ଦିନ ଜୀବନ କେମିତି କଣ ବେ ବ୍ୟତୀତ ହେଇଛି?
ଏଇ ଯେମିତି କିି ଆଜି ତ ମୋର ଛୁଟି ଥିଲା ଆଜି କାଲି ଦୁ ଦିନ ଛୁଟି ଆଉ ଆଜି ତ ଗୋଟେ ଦିନ ଛୁଟି କେମିତି ପଳେଇ ଗଲାଣି ସେ ମଧ୍ୟ ଜଣା ପଡୁନି। ଫିର ବି ଆଉ ସକାଳୁ ମୁଁ ଆଜି ଉଠ ଠିଲି ଯେହେତୁ ସବୁଦିନ ମତେ ଜଲଦି ଜଲଦି ଗୋଟେ ଚିନ୍ତା ଥାଏ ଯେ ଆରେ ଆଜି ତ ଅଫିସ ଯିବାର ଅଛି। ଆଉ ବହୁତ ଚିନ୍ତାରେ ଉଠିବାକୁ ପଡେ ରାତିରେ ଠିକ ସେ ନିଦ ମଧ୍ୟ ହୁଏ ନାହିଁ କିନ୍ତୁ ଯେହେତୁ ଆଜି ଅଫିସ ନଥିଲା କର୍ମ କ୍ଷେତ୍ରକୁୁ ଯିବାର ନଥିଲା ତ ଆଜି ଟିକେ ମୁଁ ନିଶ୍ଚିନ୍ତରେ ଶୋଇ ଯାଇଥିଲି ଉଠିଲା ବେଳକୁ ପାଖାପାଖି ମୁଁ ନଅଟା ଦଶଟାରେ ଉଠିଲି ଆଜି। ଉଠି ମୋର ପ୍ରତିଦିନର ନିତ୍ୟକର୍ମ ସାରି ଗାଧୋଇ ପାଧୋଇ ଆଉ ଟିକେ ଜଳଖିଆ କରି ଟିକେ ଚାହା ପିଇଲି ଆଜି ବହୁତ ଦିନ ପରେ ମୁଁ ଚାହା ଟିକେ ପିିଇଲି କାହିଁକି ନା ମୁଁ ବି ଅଫିସ ରେ ଚାହା ପିଇ ପାରୁନଥିଲି। ତ ଚାହା ଟିକେ ବନେଇ ପିଇଲିି ତାପରେ ଆଜି ମନ ହେଲା ଟିକେ ଦିନରେ ବି ଟିକେ କିଛି ରୋଷେଇ କରିଦବା ବୋଲି। ତ ଭାତ ତ ଏମିତି ଆମ ହଷ୍ଟେଲରୁୁ ମିଳିଯାଉଥିଲା ତ ଟିକେ ମୁଗ ଡାଲି ଆଉ ଟିକେ ବନେଇଥିଲି ଟିକେ ଅଣ୍ଡା ଆମ୍ବେଲେଟ୍ ଗୋଟେ ବନେଇଥିଲି। ଆଉ ତାକୁ ଟିକେ ବନେଇ ଆମେ ଖାଇଦେଇଥିଲୁ ଆଉ ବାସ୍ ଏମିତି ତା ଉ ତାପରେ ଯେମିତି କହିଲେ କି ସପ୍ତାହ ଯାକରେ ବି ଟିକେ କାମ ପଡିଥା ତ ଲୁଗାପଟା କିଛି ମଧ୍ୟ ଟିକେ ସଫା କଲି। ସରି କଣ ତ କହୁଥିଲି ହଁ ଲୁଗା ପଟା ସେ ସବୁ ପକା ପକି କରି। ଆଉ ବସା ବସି କରି ଟିକେ ନିଜର ବି ଯତ୍ନ ନେଲି ଯେମିତି ଭାବନ୍ତୁ ଆମେ ସଫ ତା ଯାକରେ ତ ନିଜ ଉପରେ ଧ୍ୟାନ ଦେଇ ପାରନ୍ତିନି ତ ଯେମିତି ଆଜି ନିଜ ଚୁଟିରେ ତେଲ ମାଲିସ କରିବା ମସାଜ କରିବା ମୁହଁର ମଧ୍ୟ ଟିକେ ଯତ୍ ତ୍ନ ଦେବା ଏ ସବୁ କାମରେ ଟିକେ ଲାଗି ପଡ଼ିଥିଲି। ଆଉ ଆପଣଙ୍କର ଆଜି ଦିନଟି କେମିତି ଯାଇଥିଲା?
ଆଜ୍ଞା ବହୁତ ଶୁଣିକି ବହୁତ ଖୁସି ଲାଗିଲା ଆପଣଙ୍କର ଆଜିକାର ଯୋଉ ଦୈନନ୍ଦିନ ଜୀବନରେ ଆପଣ ନିଜ ପ୍ରତି ଧ୍ୟାନ ଦଉଛନ୍ତି ନିଜର। ମୁୁହଁ ନିଜର ଶରୀର ପ୍ରତି ଧ୍ୟାନ ଦଉଛନ୍ତି ବହୁତ ଖୁସି ଲାଗିଲା। ମୁଁ ମଧ୍ୟ ମୋର ଦୈନନ୍ଦିନ ଜୀବନରେ ଏଇ ପରାମର୍ଶଟି ଆପଣଙ୍କର ନିଶ୍ଚିତ ଭାବରେ ଆଡ଼ କରିବି। ତ ଆପଣ ଯେମିତିକି ପଚାରିଲେ ମୋର ଦୈନନ୍ଦିନ ଜୀବନ ଆଜି କାହିଁକି ନା ଆପଣଙ୍କର ତ ଆଜି ମୋ ଅଫିସ୍ ବନ୍ଦ ଥିଲା ତ ମୋର ଆଜି ଅଫିସ୍ ଥିଲା ଯେହେତୁ ସକାଳୁ ଛଅଟାରେ ଉଠିଲା ପରେ ନଅଟା ରୁ ଛଅଟା ଅଫିସ। ଥିଲା ତ ଖାଇବା ପ୍ରସ୍ତୁତ କରିକି ଅଫିସ ଯାଇଥିଲୁ। ଅଫିସ୍ ଆସିକି ସନ୍ଧ୍ୟା ବେଳେ ପହଞ୍ଚିଲା ବେଳକୁ ସାଢେ ଛଅଟା ହେଇଗଲାଣି। ହେଲା ପରେ ରୁମ୍ ରେ ମୁଁ ଆଉ ମୋର ବନ୍ଧୁ ଦି ଜଣ ମିଶା ପର ଟା ଆଉ ଆଳୁ ଭଜା କଲୁ କରିକି ଏବେ ଖାଇକି ଏବେ ବିଶ୍ରାମ ନବାକୁ ଯାଉଥିଲୁ। ଆଉ ଆପଣ କୁଆଡେ ଆପଣଙ୍କ ଆଡେ ଆଜି ପାଣିପାଗ କେମିତି କଣ ଅଛି ବର୍ଷା ହଉଛି ନା ଖରା ହଉଛି? ପାଣିପାଗ କେମିତି ଅଛି?
ଆରେ ଆଜି ତ ମୁଁ କହିବାକୁ ଭୁଲି ଯାଇଛି ଆଜିର ପାଗଟି ଖୁବ ସୁନ୍ଦର ଥିଲା ଆପଣ ଯଦି ଆଜି ସକାଳୁ ଦେଖ ଖିଥିବେ ସକାଳୁ ଝିପି ଝିପି ବର୍ଷା ହଉଥିଲା ପାଗ ମଧ୍ୟ ବହୁତ ମନଲୋଭା ଥିଲା। ଆଉ ବହୁତ୍ ସୁନ୍ଦର ଲାଗୁଥିଲା ଝିପିଝିପି ବର୍ଷାର ଯୋଉ ମଜା ସେଇଥିପାଇଁ ମତେ ଇଚ୍ଛା ହେଲା ଟିକେ ଚାହା ପିଇବା ପାଇଁ ମଧ୍ୟ ଅ ମୁଁ ମଧ୍ୟ ଆଜି ଆଜିକାର ପାଗ ଯୋଉ ଅଳ୍ପ ଅଳ୍ପ ବର୍ଷା ସହିତ ଯୋଉ ପବନ୍ ଦଉଥିଲା। ମୁଁ ବହୁତ୍ ଖୁସି ହେଇଗଲି ଆଉ ମଧ୍ୟ ବହୁତ୍ ସୁନ୍ଦର ବି ଲାଗୁଥାଏ। ଯଦି ଆପଣ ଏଇ ପାଗରେ କୁଆଡେ ବାହାରକୁ ଯାଆନ୍ତି ଗାଡି ନେଇ କିମ୍ବା ଆପଣ ଯଦି ଚାରି ଚକିଆ ଯାନ ଦୁଇ ଚକିଆ ଯାନରେ ମଧ୍ୟ ଯିବେ ଆଉ ରାସ୍ ତା କଡରେ ଚାହା ପିଇବାରେ ଯୋଉ ମଜା ସେଟା କିଛି ଅଲ୍ଗା। ଥା ତ ଆପଣଙ୍କୁ କେମିତି ଲାଗେ ବର୍ଷାରେ ଯୋଉ ଝିପିଝିପି ବର୍ଷା କଥା ମୁଁ କହୁଛି? ପୁରା ଜୋରେ ବର୍ଷାରେ ତ ଆମେ କୁଆଡେ ଯାଇପାରିବାନି କିନ୍ତୁ ଝିପିଝିପି ବର୍ଷାକୁ ଆପଣ କେମିତି ଆ ଆପଣଙ୍କର ଚିନ୍ତାଧାରା କଣ ଆପଣ କେମିତି ପାଳନ କରନ୍ତି?
ଆଜ୍ଞା ନିଶ୍ଚିତ ଭାବରେ କାହିଁକି ନା ଯେତେ କି ବର୍ଷା କାହାକୁ ବି ଭଲ ନ ଲାଗେ। ଟିକେ ଟିକେ ବର୍ଷା ହଉଥିବ ବାହାରେ ଆପଣ ବୁଲୁଥିବେସ୍ ବନ୍ଧୁ ମାନଙ୍କ ସହିତ। ତା ସହିତ ଟିକେ ଚା ପିଉଥିବେ ରାସ୍ତା କଡର ଛୋଟ ଛୋଟ ଦୋକାନ୍ ରେ ବସିକି ଚା ପିଉଥିବେ। ଆପଣଙ୍କର ଯୋଉଟା ବର୍ଣ୍ଣନା ଆପଣ କଲେ ତ ଆପଣଙ୍କ ବର୍ଣ୍ଣନା ରୁ ମୁଁ ଆପଣଙ୍କୁ ଅନୁଭବ କରିପାରୁଚି ଆପଣ କୋଉଟା ଅନୁଭବ କରିପାରୁଚନ୍ତି। ତ ଆପଣ ଆଜି ତାଏଲେ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
ଆପଣ କ ହଷ୍ଟେଲ୍ ରେ ଚା ବନେଇକି ପିଇଥିଲେ ବର୍ଷା ଋତୁରେ।
ଆଜ୍ଞା ମୋର ତ ଇଚ୍ଛା ବି ଥିଲା କି ପକୁଡି ବନେଇକି ଟିକେ ଖାଇବା ପାଇଁ କିନ୍ତୁ ସେଟା ତ ସମ୍ଭବ ନୁହଁ। ଆଉ ସେଟା ତ ବନେଇଆରେ ସୁବିଧା ହବନି ବୋଲି ମୁଁ ବନେଇଲିନି ବାସ୍ ମୁଁ ଖାଲି ଟିକେ ଚାହା ପିଇଲି। ଆଉ ଘରୁ ଆସିଲା ବେଳେ ଆମ ଘରୁ ମତେ କିଛି ଦେଇଥିଲେ ଯେମିତି କିି ଚାହା ସହିତ ଆପଣ ଜାଣିଥିବେ ଆମ ଓଡିଆ ଘରେ ତ କେହି କେବେ ଖାଲି ଚାହା ପିଅନ୍ତିନି। ତା ସହିତ କିଛି ଚେନାଚୁର୍ ଆଜ୍ଞା। ଆଉ କିଛି ଶୁଖିଲା ଖାଦ୍ୟ ଯେମିତି କିି ଆମର ନଡୁଆ ଯୋଉଟା ଆମେ କୁହନ୍ତି। ତ ସେମିତି କିଛି ମୋ ଘରୁ ଧରିକି ଆସିଥିଲି ମମି ମତେ ଦେଇଥିଲେ। ତ ମୁଁ ସେଇ ଚାହା ସହିତ ଟିକେ ଚେନାଚୂର୍ ଟିକେ ଆଉ ଟିକେ ଆମ ର ନଡୁଆ ଟିକେ ଖାଇଥିଲି। ତ ଆଉ ତ କିଛି ବନେଇ ପାରିଲିନି ବଟ୍ ପକୁଡି ଖାଇବାକୁ ମତେ ବହୁତ୍ ଇଚ୍ଛା ଥିଲା ଟିକେ ଆଳୁ ପକୁଡି ହଉ କି ପିଆଜ ପକୁଡି ହଉ ଯେହେତୁ ସେରା ସମ୍ଭବ ନଥିଲା ତ ସେଥିପାଇଁ ମୁଁ ଏତିକିରେ କାମ ଚଳେଇ ଦେଇଥିଲି ତ ଭାବିଲି କି ଦେଖିବା ପରେ କେବେ ଯଦି ସମ୍ଭବ ହୁଏ ତ ବନେଇବି ଏବେ ତ ବର୍ଷା ସିଜିନ୍ ଷ୍ଟାର୍ଟ ହେଇଗଲାଣି ତ ଆପଣ କଣ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ ବର୍ଷା ଦିନରେ?
ବର୍ଷା ଦିନେ ତ ସେମିତି କିଛି ମତେ ଏତେ ଖା କାହିଁକି ନା ବର୍ଷା ଦିନରେ ଏତେ ପାଗଟା ଯେମ୍ତି ଦେଇଥାଏ ଆପଣ ଗରମ୍ ଗରମ୍ ଖାଇବା ଯେମ୍ତି କିି ସୁପ୍ ହଉ ଏ ଆପଣଙ୍କର ତ ପପ୍ କର୍ଣ୍ଣ ହଉ। ସେଇଟା ସବୁ ଖାଇଆକୁ ଟିକେ ଭଲ ଲାଗେ ତ ଆପଣ ଯେହେତୁ କହିଲେ ଆପଣଙ୍କୁ ଚା ପିଇବାକୁ ଭଲ ଲାଗେ। ତ ମୁଁ ତ ଏତେ ଚା ପ୍ରେମୀ ନୁହେଁ। ତଥାପି ବେଳେ ବେଳେ ଯଦି କେବେ ଇଚ୍ଛା ହୁଏ ନାଲି ଚା ଟିକେ ଆମେ ପିଇ ଦଉ।
ଆ
ଆଉ ଆପଣଙ୍କର ଏବେ ଯୋଉ କଇଲେ ଆଜି ତ ଆପଣଙ୍କର ଛୁଟି ଥିଲା କାର୍ଯ୍ୟବଳ ଜୀବନରୁ ତ କାଲି ବି ଆପଣଙ୍କର